କଣ କରୁଚ?
ଏଇ ବସିଚି ଆଉ।
ବସ୍
ମ ଆଡେ ମେଘ ଏଇ
ମେଘର ନାଁ ନାହିଁ।
ଆଉ କଣ?
ଆଉ ତମ ଆଡେ? ତମ ଆଡେ ବର୍ଷା ହେ ଆମଡ଼େ ବି ଭାଙ୍ଗି ଗଲା ଏବେ କଣ ପୁରା। ତ, ସେ ପୁରା ଫାଙ୍କା ଦେଖାଯାଉଛି। ମେଘ ଟା ନହଉ। ନା, ଚିହ୍ନ ବର୍ଣ୍ଣ ଆଉ କିଛି ବି ନାହିଁ।
କିଛି ବି ନାହିଁ।
ଏବେ ତ ହେଇ ବର୍ଷା ଦିନ ଆସୁଛି।
ହୁଁ।
ରା କେତେ ବର୍ଷା ହଉଛି, ବର୍ଷା ଦିନେ ଦେଖିବ ରାତିରେ ହେ ବେ ବେଙ୍ଗ ମାନଙ୍କର ଶବ୍ଦ ହୁଏ
ପୁରା ମାନେ
ଶୁଣିଛି।
ତେ, ଡ଼ର ଲାଗେ ବେଙ୍ଗ ମାନଙ୍କ ଶବ୍ଦ।
ଡର ଲାଗେ କିନ୍ତୁ ମାନେ ସେ କଣ, ଗୋଟେ ପାଣି ଭିତରେ ରହିକି, ସେ ଗୋଟେ ଶବ୍ଦ ଗାଉଥାନ୍ତି, ମୁଁ ବେଳେ ବେଳେ ଭାବେ, ଯୋଉ କୁହନ୍ତିନା ସାରୁ ଗଛ ମୂଳେ ବେଙ୍ଗ ରୁହନ୍ତି, କଣ ସାରୁ ଗଛ ମୂଳରେ ତାଙ୍କର ଗୋଟେ ଘର ଥାଏ? ସେମାନେ ଏଇଠି ନାଇଁ ଛୋଟ ବୋଳୁ ମୁଁ ଭାବେ। କ ସାରୁ ଗଛ ମୂଳରେ କେମିତି ରୁହନ୍ତି?
ହୁଁ
ଦେଖିଛ, ବର୍ଷା ଦିନେ ଯେତେବେଳେ ଆମେ କୁଆଡ଼େ ଯା ହଁ।
ତ, ଶବ୍ଦ ଟା ଏତେ ମାନେ ବିରକ୍ତ ଲାଗେ।
ହଁ, ସେଟା ପୁଣି ରାତି ସାରା ଚାଲିଥାଏ ସେ ଶବ୍ଦ।
ରେ କୁହନ୍ତି କି ଯୋଉ, ବେଙ୍ଗମାନେ ଥାଆନ୍ତି, ତାଙ୍କ ଯୋଉ, ସେ ଯୋଉ ଗା ଗାତରେ ରୁହନ୍ତି, ତାଙ୍କ ଗାତ ଭିତରେ ପାଣି ପଶି ଯାଏ ବ ବର୍ଷା ଦିନ ଅଧିକ, ତ ସେମାନେ ରାତି ହେଲେ ବେଶୀ ବୋବାନ୍ତି।
ଓ ଆଛା, ସେଥିପାଇଁ ସେ ରାତିସାରା ଏମିତି ଶବ୍ଦ କରନ୍ତି, ନାଇଁ?
ହଁ।
ମୁ ବର୍ଷାଦିନେ ଦେଖିବ ସବୁଆଡେ ପାଣି ସେ ଭର୍ତ୍ତି ଆଉ ସବୁଆଡେ ଯା, ଯୋଉଆଡକୁ ଅନେଇବ ପୁ ସବୁଜ ଦେଖାଯାଏ। ନାଇଁ? ଯୁଆଡେ ବି ଦେ ଦେଖ ସେ, ସବୁଜ ଦେଖାହେଉଥିବ, ସବୁ ଆଡେ ପାଣି ପରଫେକ୍ଟ ହଁ, ସେଇଟା ବହୁତ ଭଲ ଲାଗେ, ଥଣ୍ଡା ଲାଗେ।
ମାନେ
ଛୁଟ
ଏ । ଥଣ୍ଡା ଥଣ୍ଡା ଲାଗୁଥିବ, ଶୋଇବାକୁ ବେଶୀ କରି, ବେଶୀ ଭଲ ଲାଗେ।
ହଁ ତ ଆଉ କଣ କରିବି କି ବାହାରକୁ ଯାଇପାରିବିନି କି କିଛି କାମ ନ ଥିବ ତ ବର୍ଷା ଦିନ ଆଉ କରିବେ କଣ କିନ୍ତୁ ମନେ ଅଛି ନା ବର୍ଷା ଟାଇମ ରେ ଯେତେବେଳେ ସ୍କୁଲ ଯିବା ସମୟରେ ବର୍ଷା ହୁଏ ନା ସ୍କୁଲ ଯିବା ସମୟରେ ବର୍ଷା ହବନି। କିନ୍ତୁ ଯେତେବେଳେ ବାହାରୁଥିବା ସକାଳୁ ବର୍ଷା ହଉଥିବ ସ୍କୁଲ ଯିବା ସମୟରେ ରହିଯିବ। ଆଉ ଦିନ ସାରା ବର୍ଷା ହବନି ଯେମତି ଠିକ ସ୍କୁଲ ଘରକୁ ଆସିବା ସେତିକି ବେଳେ ବର୍ଷା ହବ। ଆମେ ଛୋଟବେଳେ କଣ କହୁଥିଲ?
ଆମର ଯୋଉ ଉନ ବର୍ଷା ହେଲା ବେଳେ ସ୍କୁଲ ଗଲା ବେଳେ ମାନେ ଛତା ନେଇକି ପଳାଉ ମାନେ ସ୍କୁଲ ଛାଡିଦେବେ ଗଲା ବେଳେ ଯଦି ବାହାରିବା ପୂର୍ବରୁ ବର୍ଷା ଟିକେ ଉଠେଇଚି କହିବେ କି ଯାଅନି ଯାଅନି ଟୋଟାଲ ଘର ଲୋକ ଛାଡିବେ ହିଁ ନାଇଁ
ନା ଆମର ସେଟା ସ୍କୁଲ ପାଖରେ ଥିଲା ବର୍ଷା ହେଲେ ବି ଆମେ ଛତା ନେଇକି ଯାଇପାରିବୁ ମାନ ଏତେ ପାଖ ରାମ ସ୍କୁଲ୍। କିନ୍ତୁ ଦେଖିବ ଛୋଟବେଳେ ମନେ ଅଛି ନା ଯୁଆଡେ ଯାଇଥିବ ଖେଳୁଥିବ ଯେହେତୁ ବର୍ଷ ର୍ଷା ହେଲା କି ସାରୁ ପତ୍ର ଥାଏ କି ସାରୁ ପତ୍ର ଛତା କରିକି କେମିତି ଯିବୁ
ହଁ ହଁ।
କେବେ ସାରୁ ସାରୁ ପତ୍ର ମୁଣ୍ଡରେ ଦେଇକି ଆସିଛ ଘରକୁ?
ହଁ ସାରୁ ପତ୍ର ଦେଇକି ଆସିଛୁ। ଆଉ ଯୋଉ ଛୋଟବେଳେ ନ
ହଁ କଣ କହୁଥିଲ?
ଯୋଉ ସ୍କୁଲ ରୁ ଆସିଲା ବେଳେ ନେଇକି ଯାଇଥିବୁ ଆଗରୁ ଆମେ ନେଇ କି ଯୋଉ ମୁଣି ନେଇକି ଯୋଉ ବସିବାକୁ ଘରୁ ତ ତଳେ ବସୁ ଛୋଟ ବେଳେ ତ ମୁଣି ନେଇକି ଯାଉ ତ ଆସିଲା ବେଳେ ଯଦି ବର୍ଷା ହୁଏ ତାକୁ ଟୋପି ବାଗିଆ କରିଦେଇଯାନ୍ତି ତାକୁ ମୁଣ୍ଡରେ ଦେଇକି ପଳେଇ ଆସୁ।
ନାଇଁ ଆମର ପାଲ ପଡେ ମୋର ମନେ ଅଛି ସ୍କୁ ସ୍କୁଲ ବେଳେ ଆମର ପାଲ ଥିଲା ଅଁ ମାନେ ବୋଧେ ଅଷ୍ଟମରୁ ଆମର ଡେକ୍ସରେ ବସିଲୁ ବେଞ୍ଚ୍ ରେ ବସିଲୁ ଅଷ୍ଟମରୁ।
ନାଇଁ ଆମର ଷଷ୍ଟ ରୁ ବସିଲୁ ବେଞ୍ଚ ରେ। ଷଷ୍ଟରୁ ବେଞ୍ଚ୍ ରେ ବସୁ? ହୁଁ
ହଁ। ବର୍ଷା ଆସିଲାଣି ତ କଥା ଆସୁନି। ମୁଁ କହିଲି ବର୍ଷା ଦିନର ସ୍କୁଲ ବେଳର ସ୍ମୃତି ବହୁତ୍ ଗୁଡାଏ ଅଛି।
ହଁ। ସ୍ମୃତି ସବୁ ଯାକ ମନେ ଅଛି।
ହଁ ମାନେ ସେତେବେଳେ ସାଙ୍ଗସାଥି ବର୍ଷା ବର୍ଷା ବର୍ଷାରେ ଭିଜିବାକୁ ଭଲ୍ ଲାଗେ କି ନାଇଁ?
ହଁ ନା ଛୋଟବେଳେ ମୁଁ ବର୍ଷାରେ ଭିଜିବାକୁ ମତେ ଡର ଲାଗେ ତା ତାପରେ ଟି
ତାପରେ ଏବେ କିନ୍ତୁ ବହୁତ୍ ଭଲ ଲାଗୁଚି ନା।
ହଁ।
ମାନେ ସ୍କୁଲକୁ ବି ତ ଆମେ ଛତା ନେଇକି ପଳଉଥିଲେ। କିନ୍ତୁ କଲେଜ୍ କୁ କେହି ବି ଛତା ନେଇକି ଯାଆନ୍ତିନି।
ନା।
ସେ ବର୍ଷ ର୍ଷା ହେଲେ ହଉ ବଂର ଭିଜିକି ଆସିବୁ କିନ୍ତୁ ଛତା ନେଇକି ଯିବୁନୁ ହଁ।
ନା ଆମେ ଯଉ ହଷ୍ଟେଲ ରେ ଥିଲୁ ସେଠୁ ଛତା ନେଇକି ଯାଉ। କିନ୍ତୁ ଯୋଉ ପ୍ଲସ୍ ଟୁ ଟାଇମ୍ ରେ ଛତା ନେଇକି ଯାଉନା। ରେନିକୋଟ୍ ନେଇକି ଯାଉ ସାଇକେଲ ନେଇକି ଯାଉ ନା।
ହଁ ସାଇକେଲ୍ ନେଇକି ଯାଉନା ରେନିକୋଟ୍ ହିଁ ସେତେବେଳେ ହିଁ ଦରକାର୍ ହୁଏ। ଛତା ଧରିକି ସାଇକେଲ୍ ଚଲେଇ ହୁଏନି।
ହୁଁ।
ବର୍ଷାରେ ମାନେ ଏଇ ଯଉ ବର୍ଷା ହୁଏ ବର୍ଷାରେ ଦେଖିବ ସବୁଆଡେ ପାଣି ଜମିକି ରହିଯାଇଥାଏ। ନାଇଁ ଯେ ଏତେ ମାନେ ଛୋଟ ଗାଡିଆ ହଉ ପୋଖରୀ ହଉ ଏ ବର୍ଷା ଦିନରେ ପାଣି ପୁରା ଜମିକି ସବୁଠି ରହିଥାଏ। ପାଣିର ଅଭାବ ହୁଏନି ତ ଏଇ ବର୍ଷା ଦିନରେ। କିଛି ଜାଗାରେ କିଛି ଜାଗାରେ ମୁଁ କହିଲି କିଛି ଜାଗାରେ ଏମିତି ଲୋକ ଅଛନ୍ତି ବର୍ଷା ପାଣିକୁ ବି ସଂରକ୍ଷଣ କରିକି ରଖନ୍ତି।
ହଁ ହଁ।
ଜାଣିଛ କି ନାଇଁ?
ହଁ।
କହିଲି ବର୍ଷା ଦିନରେ ବହୁତ୍ ଭଲ ସବୁଜ ତଟକା ପନିପରିବା ବି ମିଳେ।
ହଁ ବହୁତ୍ ଭଲ ଭଲ ପରିବା ମିଳେ। ବାଇଗଣ, କଲରା, ଜହ୍ନି, କାକୁଡ଼ି ସବୁ କିିଛି।
ଯେତିକ ସବୁଜ ପରିବା ସବୁ ମିଳିଯାଏ ଆମର ବର୍ଷା ଦିନରେ।
ହଁ।
ବୋଇତାଳୁ ଯଉ ବୋଇତାଳୁ ଯଉ ଥାଏ ଦେଖିଚ ନା ତା ଫୁଲରେ ଗୋଟେ ବରା ହୁଏ। ଆମ ଆଡେ ତ ବୋଇତାଳୁ ହିଁ କୁହନ୍ତି। ତମ ଆଡେ?
ହଁ ଆମ ଆଡେ ବି ହୁଏ ଏଇ ମାସରେ ଏଇ ବର୍ଷା ଦିନରେ ହିଁ ବୋଇତାଳୁ ହୁଏ।
ହଁ ସେ ଯଉ ବଇ ବୋଇତାଳୁ ଫୁଲର ବରା ଯୋଉ ବନାନ୍ତି ବହୁତ ଭଲ ଲାଗେ ମତେ। କେବେ ଖାଇଚ ନା?
ହୁଏ ଆମର ସବ ଆ ପ୍ରାୟ ଯେତେବେଳେ ବି ମାନେ ଘର ପାଖରେ ବି ବୋଇତାଳୁ ଗଛ ଉଠିଥାଏ ଫୁଲ ହେଇଥାଏ ତାକୁ ବି ଆଣିକି ବରା
ହଁ। ମୁଁ ଯାଏ ମୁଁ ବିଲୁକୁ ଯାଇକି ଫୁଲ ନେଇକି ଆସେ ଆସିକି ନିଜେ ବନାଏ। ମତେ ବହୁତ ଭଲ ଲାଗେ ତା ବରା ଟା।
ମତେ ବି ବହୁତ ଭଲ ଲାଗେ।
ମାନେ ଶୀତ ଦିନ ମାନେ ବର୍ଷା ସମୟରେ ଦେଖିବ ଭା ଭଜା ଭା ଦମ୍ ଖାଇବାକୁ ଭଲ ଲାଗେ। ମୁଢି ମିକ୍ଶ୍ଚର ଖାଇବାକୁ ଭଲ ଲାଗେ। ମାନେ ଖାଉଥିବୁ ବାହାରେ ବର୍ଷା କୁ ଉପଭୋଗ କରୁଥିବ।
ହଁ-ଅ।
ହଁ, ତମକୁ ଭଲ ଲାଗେକି ନାହିଁ?
ହଁ, ମତେ ତ ବୋହୁତ ପସନ୍ଦ।
ଆଉ କଣ ଭଲ ଲାଗେ, ସବୁ ବର୍ଷା ଦିନରେ କରିବାକୁ?
ବର୍ଷା ଦିନେ ଏଇ ଚଟ୍ ପଟା ଖାଇବା, ଆଉ-ଉଁ ବର୍ଷା ଦିନେ ବାହାରକୁ ଯିବାକୁ ଏତେ ଭଲ ଲାଗେନି। ଯୋଉ ଚାରିଆଡେବ ଓଦା ଥାଏ ବୋଲି। ଘର ଭିତରେ ରହିବୁ
ଆଉ ପୁଣି ବୁଲିବାକୁ ଯିବୁ ବର୍ଷା ଦିନରେ। ଦେଖିବୁ ସବୁଆଡେ ସବୁଆଡେ ପବନ ହଉଥୁବ। ମାନେ ବର୍ଷା ହଉଥୁବ, ପବନ ଦଉଥୁବ। ଏ ଯୋଉ ଏବେ ବଢିଆ ଥଣ୍ଡା ଥଣ୍ଡା ପବନ ଦଉଚି, ମେଘ ପୁରା ଆମର ଭାଙ୍ଗି ଗଲା।
ଆମର ବି ପୁରା ଭାଙ୍ଗିଗଲା। ଆକାଶ ଆକାଶ ପୁରା ଫାଙ୍କା।
ଆକାଶ ପୁରା ସଫ୍
ଆକାଶ ଫାଙ୍କା, କିନ୍ତୁ ପବନ ପୁରା ଥଣ୍ଡା ଥଣ୍ଡା।
ହଁ, ଏଇ ପବନ ଟା ବୋହୁତ ଭଲ ଲାଗୁଚି। ଦେଖିବ ବ ବର୍ଷା ସା ଛାଡିଗଲା, ପ ମାନେ ବର୍ଷା ହବା ଆଗୁରୁ ଚଢେଇ ମାନେ ନିଜ ନିଜ ବସା କୁ ଫେରିଯାଆନ୍ତି।
ହଁ।
ନାଇଁ, ବର୍ଷା ହବା ଆଗୁରୁ ସମସ୍ତେ ନିଜ ନିଜ ବସାକୁ ଫେରିଯାଆନ୍ତି। ଆଉ ହୁଁ।
ଚଢ଼େଇ- ଇ
ହଁ, ଚଢେଇ ମାନେ ସବୁ ନିଜ ନିଜ ବସାକୁ
ତମୁକୁ ପଶୁପକ୍ଷୀ ଭଲ ଲାଗନ୍ତି? ଯେମତି କିି ଚଢେଇ କିଛି-ଇ, ଘରେ ରହୁଥିବା ପଶୁ ଯୋଉମାନେ
ହଁ, ଗୃହପାଳିତ ପଶୁ ମତେ ବହୁତ ଭଲ ଲାଗନ୍ତି। ମାନେ ମାନେ ଘରେ ଯୋଉମାନଙ୍କୁ ରଖାଯାଏ। ସେମାନଙ୍କୁ କୁହନ୍ତି କି ଗୃହପାଳିତ ପଶୁ।
ଗୃହ ପାଳିତ ପଶୁ।
ହଁ, ସେମାନଙ୍କୁ ଘରେ ରଖାଯାଇ କି, ଜଉ ରଖନ୍ତି ଯେମିତି ତି, ଗାଈ ହେଲା, କୁକୁର ହେଲା ଆ ଚଢ଼େଇମାନଙ୍କୁ ବି ବହୁତ ରଖନ୍ତି, କିନ୍ତୁ ମୋ ହିସାବରେ ଚଢ଼େଇକୁ ବନ୍ଦୀ କରି ତ ରଖିବା କଥା ନୁହଁ। ତାକୁ ତାଖ ନିଜ ଦୁନିଆରେ ଛାଡିଦବା କଥା। ମୋର ଛାତ ଉପରେ ମୁଁ କଣ କରେନା, ଚଢେଇ ମାନଙ୍କୁ ଖାଇବାକୁ ଦିଏ, ସେମାନେ ଜାଣିଛନ୍ତି। ଏଇ ସମୟରେ ସେ ଆସିକି ଆମକୁ ଖାଇବାକୁ ଦବ। ସେମାନେ ଆଗୁରୁ ଆସିକି ହିଁ ଥାନ୍ତି। ସେଇଟା ଗୋଟେ ଖୁସି ଲାଗେ କି, ସେ ମୁକ୍ତ ହେଇକି ଅଛନ୍ତି। ମୁଁ ତାଙ୍କୁ ଖାଇବାକୁ ଦଉଛି, ସେଇଟା ଠିକ୍ କିନ୍ତୁ ତାଙ୍କୁ ବନ୍ଦୀ କରିକି ପଞ୍ଜୁରୀରେ ରଖ ସେଇଟା ଠିକ୍ ନୁହଁ।
ଆମର ସବୁଦିନ ସକାଳୁ ଦିଆଯାଏ। ଆମର ସବୁଦିନ ସକ ସକାଳୁ ଛାତ ଉପରେ ପକାଯାଏ, ଚାଉଳ ସବୁ ରୁଟି ପକାଯାଏ। ଛାତ୍ ତୋପରେ ପାରା ମାନେ ଆସନ୍ତି, ଖ ପାରା କାଉ ଏମିତି କିି ସବୁ ଆସନ୍ତି।
ପାରା କାଉ ଘ ଚଟିିଆ ଆଉ ଯୋଉଁ ଗୋଟେ ଗୋଟେ ଚଢ଼େଇ ନଥାନ୍ତି ପୁରା ମାଟିଏ ମାଟିଏ ଦେଖା ହୁଅନ୍ତି?
ଟା ଅଛି କହିବା କି ଯାଇ।
ସେ ଚଢେଇ ବିି ଆସନ୍ତି। ଆଉ ଭଲ ଲାଗେ ସେମାନଙ୍କୁ ଖାଇବା ଦବାକୁ। ମାନେ ଯଉଁ ମାଟିଆ ମାଟିଆ ଚଢ଼େଇ ଆସନ୍ତିନି କଣ କୁଣ୍ଡା ଖିଆ ନା କଣ କୁହନ୍ତି ସେ ଚଢ଼େଇକି। ତ ସେମାନଂକୁ ଖାଇବାକୁ ଦେବାକୁ ବି ବହୁତ ଭଲ ଲାଗେ ବହୁତ ଆସନି ମାନେ ଛାତ ଆମର ପୁରା ଫୁଲ। ହେଇଯାଏ ଚଢେଇରେ ସେମାନଙ୍କୁ ଖାଇବା ଦବାରେ।
ହଁ ସେମାନେ ତ ଯଦି ଛାତରେ ବାଦାମ କିମ୍ବା ଧାନ ଶୁଖା ହେଇଥିବ ସେଦିନ ଦେଖିବ ମାନେ
ହଁ ବାଦାମ ତ ଏତେ ସେମାନେ ଖାଆନ୍ତିନି। ବାଦାମ ଏତେ ଖାଆନ୍ତିନି କିନ୍ତୁ ଧାନ ଖାଆନ୍ତି। କେଜାଣି ଧାନ ଜଗିବାକୁ ପଡେ।
ପଟେ। ଆମର ଏପଟେ ବାଦାମ ବି ଖାଇଦିଅନ୍ତି। ହଁ ଆମେ ବି ତ ବାଦମ ମାସରେ ଜଗୁ।
ପାଖାପାଖି ତ ଖାଇଦେବେ ସେମାନେ।